ମ୍ୟାଡ଼ାମ ନମସ୍କାର।
ନମସ୍କାର
ହଁ ହଁ ଭଲ ଅଛି ମ୍ୟାଡାମ, ମ୍ୟାଡ଼ାମ ଟିକେ ଶୁଭା ଯାଉନି ଆଉ କଣ ଗୋଟେ ସାଉଣ୍ଡ ହଉଛି ସେଟା ଟିକେ ଦେଖନ୍ତୁ।
ହଁ ଏବେ ସା
ହଁ ହଁ ଏବେ ଶୁଭି ଶୁଭାଗଲା, ଆଉ ଟିକେ ଜୋରରେ କଥା ହୁଅନ୍ତୁ ମ୍ୟାଡାମ ଶୁଭା ଯାଉନି ତୋ, ହେଁ ହେଁ ହଁ ହଁ ଆଉ? ଶୋଇଛନ୍ତି?
ନାଇଁ ନାଇଁ କହୁନାହାନ୍ତି
ହଁ ହଁ ଆଉ ସ୍କୁଲରୁ କେତେ ତେବେଳେ ଆସିଲେ?
ସ୍କୁଲରୁ ଏଗାରଟା ହେଇଗଲା ଯାଏ
ହଁ ହଁ ହଁ ହଁ ଏଇ ତ ମାନେ ସ୍କୁଲ ଖୋଲି ଯିବାରୁ ଆମେ ସମସ୍ତେ ଯୋଉ ଶିକ୍ଷକ, ଶିକ୍ଷୟତ୍ରୀ ସରକାରୀ ଚାକିରି ହେଲେ ବି ଆମେ ଯୋଉ ଛୁଟି ଟା ମିଳୁଥିଲା ସେ ଛୁଟି ସରିଯିବାରୁ ଆ ଆଉ ମନ ଟା ପୁରା ଟିକେ କଷ୍ଟ ଲାଗୁଛି, କିନ୍ତୁ କଣ କରିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତଃ ବି ଆମ ହାତରେ ଅଛି, ଆମେ ଯଦି ଢିଲା ମାରିବା ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତଃ ଏପଟେ ସେପଟ ହେଇଯିବ, ନା କଣ କହୁଛନ୍ତି? ହେଁ ହଁ ହଁ
ଅଭ୍ୟାସରେ ପରିଣତ ହେଇଯିବ ଆମେ ଏତେ ଦିନ ଛୁଟିରେ ଥିଲେ। ଆଉ ଟିକେ ଯାହା ଖାଲି ଘରେ ରହିକି ଏବେ ଟିକେ ସବୁ ଟାଇମରେ ପୁଣି ସମୟ ଅନୁସାରେ କରିବାକୁ ପଡ଼ିବ।
ନିହାତି, ନିହାତି। ଆଉ କଣ ଖାଇଲେ?
ଆଜି ଆଜିଁ ହେ ଆଜି ଭାତ ଆଉ ଦହି ଦହି କଡି ଯ କହଚନ୍ତି।
ହଁ ହଁ ହଁ ହଁ ହଁ ହଁ। ଅ ଆଜି ମୁଁ ଟିକେ ମାଛ ତରକା କାରୀ କରିଥିଲି ଆଉ। ହଁ ମାଛ ତରକାରୀ ସକାଳେ ଉ ଆସ ଥିଲେ ମାଛ ବାଲି ଆସିଥିଲେ।
ଆ।
ର ଯାଇଥିଲି ହାଇସ୍କୁଲ ଯାଇଥିଲି। ମୋ ମୋର ମା ର ରଖିଦେଇଥିଲେ ମାଛ। ଭାକୁର ମାଛ କିଲେ ରଖିଦେଇଥିଲେ। ଏସରି, କ୍ଷମା କରିବେ। ରୋହି ମାଛ କିଲେ ରଖିଦେଇଥିଲେ। ତ ହଁ, ରୋହି ମାଛ କିଲେ ରଖି ଦେଇେଇଥିଲେ। ତାକୁ ଧୋଇକିନା ଅ ହଳଦୀ ଲୁଣ ଦେଇକିନା ତାକୁ ଭଲରେ ଫେଣ୍ଟିକିନା ରଖି ଦେଇେଥିଲେ ମାମା। ତାଙ୍କୁ ଟିକେ ପସନ୍ଦ ତ ମୋ ହାତରୁ ମାଛ ତରକାରୀ ଖାଇବାଟା। ସେଥିଲାଗି ବୋଲି ସିଏ ଆଉ କରିନଥିଲେ। ରଖି ଦେଇେଇଥିଲେ ଆଉ। ହଁ, ହଁ ହଁ ହ ହଁ। ମୁଁ ଆସିଲି ଟିକେ ଧୁଆ ଧୋଇ ହେଲି। ତାପରେ ଆକୁଳ ହେଇକି ମୋ ଭାଇ ମୋ ମା ଜଗିଥିଲେ, କେତେବେଳେ କରିଲେ ଆମେ ଖାଇବୁ ବୋଲି। ହଁ। ଆ ଆପଣଙ୍କ ଘରେ କିଏ ଆପଣ ହିଁ ରୋଷେଇ କରନ୍ତି ନା?
ହଁ। ଶାଶୁ ଶଶୁର ବି ଅଛନ୍ତି। ହୁଁ।
ନାଇଁ ଆପଣଙ୍କ ଘରେ ରୋଷେଇ କିଏ କରନ୍ତି? ରୋଷେଇ କିଏ କି?
ନାଇଁ ରୋଷେଇ ତ ମୁଁ କରେ। ଆଉ ଶାଶୁ ଶଶୁର ଶାଶ ଶୁ ବେଳେବେେଳେ କରିଦିଅନ୍ତି। ଏମିତି ଆଉ। ଆମେ ଏତିକି ଜଣ ଆ ସେମାନେ ଦି ଜଣ ଶାଶୁଶ ଶଶୁର।
ହୁଁ ହଁ ହଁ।
ସ୍ୱାମୀ ଆଉ ମୋ ପୁଅ ଏମିତି ତିନି ଜଣ ଏତିକି ରହୁଛୁ ଆଉ। ତାଙ୍କ ରୋଷେଇ ବେଳେବେେଳେ କରନ୍ତି। କି? ଆଉ ତମେ? ଏବେ ଓଲ୍ଡ୍ ଏଜ୍ ହେଲାଣି ତ ମାନେ ଟିକେ। ତେଣୁ ସେମିତିକି ବେଶୀ। କରିପାରନ୍ତିନି ଏମ୍
ହଁ ହଁ ରୋଷ୍ ସେଇ ଘଣ୍ଟାଟେର କାମ ଗୋଟେ ଘଣ୍ଟାରେ ରୋଷେଇ ସରି ଯାଉଛି ସେ ଏଥିରେ ଆମର ଅଁ ଅଁ ଉଁ କରିଦେଲେ ଭଲ ଆମ ପାଇଁ ଆଉ ହେଁ ହେଁ ହେଁ
ହଁ
ତଅଅ ଆଜି ଆସିଲି ମାଛଟା ଟିକେ ଖାଇଲାରୁ ମନ ଫୁର୍ତ୍ତି ଅଛି ଟିକେ ଆଉ ହୁଁ ହୁଁ ଉଁ।
ଆଚ୍ଛା ମାଛ ତରକାରୀ କଣ ବେସର କର୍? ଥିଲେ ନା ଏମିତି ମସଲା ତରକାରୀ?
ଅଁ ଅଁ ବେସର ହିଁ କରିଥିଲି ମ୍ୟାଡାମ୍ ଆଉ ମେ ବେସରଟା ମତେ ଟିକେ ପସନ୍ଦ ତ ବେସର କରିଦେଇଥିଲି ଆଉ ଉହୁଁ ହୁଁ। ମାଛକୁ କଣ କଲି କି ମା ମାଛକୁ ପ୍ରଥମେ ଆ ଆମ ଘରେ କଣ ନା ମାଛଟାକୁ ବହୁତ ଜୋ ଅଧିକା ଛାଣିଲେ ଏତେ ପସନ୍ଦ କରନ୍ତିନି ମା ମାଛଟାକୁ ଛାଣିଦେଲେ କଣ ଜୋରସେେ ଛାଣିଦେଲେ। କଣ ହବ ନା, ମାଥଟା ମାଛଟା ପତଳା ହେଇଯିବ ପତଳା ହେଇ ଗଲେ ତାର ଯୋଉ ମାଂସ୍ ଳୁ ଅଂଶଟା ସରିଯିବ। ହଁ ସେଥିଲା ବୋଲି ପ୍ରଥମେ କଣ କଲି ଗୋଟେ। ତାୱାଟେ ନେଲି ସେ ତାୱାରେ ସୋରିଷ ତେଲ ନେବେ ମ୍ୟାଡ଼ାମ୍ ସୋରିଷ ତେଲ ହିଁ ଭଲ। ତ ଗୋଟେ ତାୱାରେ ସୋରିଷ। ତେଲଅଅ ହଁ ପ ପକେଇଦେଲି, ସୋରିଷ ତେଲ ଟିକେ ଟିକେ ପକେଇଲି ଗୁଡେ ଉ ତିନି ଚାରି ସ୍ପୁନ ପକେଇଦେଲି ସୋରିଷ ତେଲ, ତାପରେ ଗୋଟି ଗୋଟି କରି ମାଛ ଗୁଡ଼ାକ ସାଇଜରେ ଗୋଟେ ଇଏରେ ମାଛ ଗୁଡ଼ାକ ରଖିଦେଲି ତାପରେ ଟିକେ ନିଆଁ ଦେଇଦେଲି ନିଆଁ ଦେଇଦେଲାରୁ ମାଛ ଗୁଡାକ ଉ ଗୋଟେ ଆଡୁ ସିଝିବା ଆରମ୍ଭ କଲା ତେଲରେ ଟିକେ, ଅ ତାପରେ କଣ କଲି ମା ଛଟାକୁ ଟିକେ ଓଲଟେଇ ଦେଲି ଆଉ। ଥରେ, ଓଲ୍ ଟେଇ ଦେଲାରୁ କଣ ହବ ନା ତଇଁ ଆର ପଟ ମାନେ ଆର ପଟଟା ବି ଭଲ ଭାବରେ ସିଝିଯିବ। ଏମତି ହଁ ହଁ ଏମିତି କରିକି ବେଶି ସମୟ ରଖିଲିନି, ଏମିତି ଟିକେ ଟିକେ ସେକି ଦେଇକି ସେକି ଦେଇକିନା ଗୋଟେ ଜାଗା ନେଇଥିଲି ସେ ଜାଗାରେ ମୁଁ ମାଛ ଯଉ ଭଜା କହୁଛନ୍ତି ହୁଁ କାଢିକି ରଖିଦେଲି। ତା ସେପଟ କଣ କରି ଥିଲା, ମା ଆମର ଶିଳ ଅଛି ମା କଣ କଲା ଆ ଗୋଟେ ହାତରେ ପୁଞ୍ଜାଏ ମାନେ ଆଞ୍ଜୁଳିଏ ଅ ଇଏ ସୋରିଷ ତା ସହିତ ଅ ଗ ଶୁଖିଲା ଲଙ୍କା ମ୍ୟାଡମ୍। ହେଲା ଶୁଖିଲା ଲଙ୍କା। ଆଉ ଅ ରସୁଣ, ଅଦା ଆ ତାପରେ ଅ ଶୁଖିଲା ଲଙ୍କା, ରସୁଣ, ଅଦା ତାପରେ ଆପଣ ଚାହିଁବେ ବୋଲେ କଞ୍ଚା ଲଙ୍କା ଟିକେ ବି ନେଇପାରିବେ, ନହେଲେ ଯଉ ଶୁଖିଲା ଲଙ୍କା ବି ଚଳିବ ହେଲା ନା। ଏ ଏ ସବୁ ନେଇକି ଗଲା ପରେ, ହଁ। ଏ ସବୁ ତାପରେ ଜିରା ଟିକେ ନେବେ, ଧନିଆ ଟିକେ ନେବେ। ହେଲା ଗୋଟା ଧନିଆ ଯଉ ଅଛି। ହଁ ହଁ ହଁ ସେଇଟାକୁ ସବୁ ମିଶେଇକି ହଁ। ତମାମାନେ ଆପଣ କଣ ଗାଈ କରନ୍ତି ତ?
ହଁ ହଁ। ଟିକେ ଗ୍ରାଇଣ୍ଡିଙ୍ଗ କରିଦେଲେ ବି ହବ। ନହେଲେ ଶିଳ ବାଟଟା ଟିକେ ବେଶୀ ଟେଷ୍ଟ ହୁଏ।
ହଁ ଶିଳ, ଶିଳରେ ମୋ ମା କଣ କରିଥିଲେ ଆଗରୁ ବାଟିକି ରଖି ଦେଇେଥିଲେ। ହୁଁ, ଆଗରୁ ବାଡିକି ରଖିଦେଇଥିଲେ। ତ ତାପରେ ମୁଁ ଯଉ ଆଉ ଗୋଟେ କଢେଇରେ ମୁଁ ଟିକେ ସୋରିଷ ତେଲ ପକେଇଲି। ତେଲ ଟିକେ ଗରମ ହେଇଗଲାରୁ ମୁଁ କଣ କଲି ଟିକେ ଆ ଟିକେ ପକେଇଲି ତେ ଜି ଲ ଟିକେ ପକେଇଲି। ଆଉ ପିଆକୁ ଆଗରୁ ମୁଁ ଟିକେ ହେମାଦସ୍ତା ରେ ଛେଚି ଦେଇଥିଲି ହେଲା ନା। ମୁଁ ତାପରେ ଟିକେ ଉଁ, ହେଲୋ ମେଡମ, ହେଲୋ। ମ୍ୟାଡ଼ମ। ହ୍ୟାଲୋ ହଁ ମ୍ୟାଡମ୍ ସୁଭଯାଉନି। ହ୍ୟାଲୋ ହଁ। ତାପରେ ମୁଁ କଣଥିଲି କି?